ହ୍ୟାଲୋ। ହଁ ଶୁଭ ସନ୍ଧ୍ୟା ଆପଣଙ୍କୁ ବି। କଣ କରୁଚନ୍ତି?
ଅ, କିଛି ନାଇଁ ବଢିଆ ବାଲକୁନିରେ ମାନେ କଣ କହି ଆମେ ଛାତ ସାଇଡ ରେ ଯୋଉ ବ-କଣ କଣ ଥାଏ ନା ସେଠି ବସ ସିକି ବର୍ଷାକୁ ଏନଜୟ କରଛୁ। ବର୍ଷାକୁ ଦେଖି ଖୁସି ହଉଚି। ବର୍ଷା ହଉଚି। ଥଣ୍ଡା ଥଣ୍ଡା ଲାଗୁଚି ବସିଚି ଆଉ।
ଆଚ୍ଛା ହେଲେ ଆପଣଙ୍କ ସେପଟେ ବର୍ଷା ହଉଚି?
ହଁ, ଏବେ ହି ବର୍ଷା ଆରମ୍ଭ ହେଲା। ଏବେ ଆ, ମାନେ ବର୍ଷା ଯେତେବେଳେ ଆରମ୍ଭ ହେଲା ମୁଁ ସାଙ୍ଗେ ସାଙ୍ଗେ ଯାଇକି ଚା ଟେ ବନେଇକି ପଳିଆଇଲି ଚା କପ୍ ରେ ଧରିକି ବସିିଚି
ତ ନିଜେ ବନାନ୍ତି ନିଜେ ରୋଷେଇ କରନ୍ତି?
ରୋଷେଇଟା କରୁନି ବଟ୍ ଚା ପାଇଁ ମୁଁ ରେଡି ଟୋଟାଲି ସ ତ ଚା ବନେଇବା ମୁଁ ସବୁବେଳେ ପ୍ରସ୍ତୁତ ସକାଳ ସନ୍ଧ୍ୟା ଯେତେବେଳେ ବି।
ହଁ ବହୁତ ଭଲ ହୁଁ, ମୁଁ ଏବେ ଏମ ତି ହିଁ ବସିଚି। ବାହାରେ ହିଁ ବସଚି ବାକି ବର୍ଷା ହଉନି ଏମିତି ଆଉ।
ବସ ଓ ବର୍ଷା ହଉନି ଆପଣଙ୍କର?
ଏ ନା ପାଗ ବାକି ବହୁତ ଭଲ ଅଛି। ଥଣ୍ଡା ପବନ ବହୁଚି।
ଆଉ ତଳେ ଗରମ ଲାଗୁଚି ନା ନାହିଁ? ଏ ବର୍ଷା ନ ହେଲେ ବି ସେ
ଆଜି ଟିକେ ପାଗ ମେଘୁଆ ରହିଚି ତ।
ହଁ ଆଜି ଆଜି ଆଜି ଅଧିକରୁୁ ଅଧିକ ସ୍ଥାନରେ ବର୍ଷା ହେଇଚି ମୁଁ ଶୁଣୁ ସକାଳୁ ଆମ ପଟେ ହେଇ ନଥିଲା ତେବେ ଆମ ଫୁ-ସନ୍ଧ୍ୟାରେ ଆମର ଯେ ବର୍ଷ ହେଇଗଲା ଆଉ ଭଲ ଲାଗିଲା ଆମକୁ ଆଉ
ଆପଣ ଚା ର ବ୍ୟବସ୍ଥା କରିଦେଲେ ନା ସେଥିପାଇଁ ହିଁ ବର୍ଷା ହେଇଗଲା।
ହଁ ବଢିଆ ସେ ଚା ଟିକେ ବନେଇଲି ନୂଆ ବୋଉ ମାନେ ପେସ୍ ଉସ ପିଉସ ସୁସ୍ଵାଦ ବାଲା ତୁ ଚା ବନେଇଲି ମୁଁ କେବେ ପିଇଲିନି ଆପଣ ଆପଣକୁ ଚା ବନେଇ ଆସେ ଭଲସେ?
ନା ମୁଁ ତ ଯେବେ ବି ବନେଇଚି ମୋର ମା ଯିଏ ମୋତେ ଗାଳି ହିଁ କରନ୍ତି।
ଓହୋ, ମାନେ ଆପଣକୁ ବହୁତ ଆପଣଙ୍କ ମାନେ ଆପଣ ଭଲ ବନେଇ ଆସଚି ଜଣାପଡିଲା ସେଠୁ।ଆମର ତ ସେଇଟା ହିଁ କହିବା ନା। ଯଦି ଗାଳି ଶୁଣିବାକୁ ହେଲେ ଭଲ ବନେଇବ। ଯିବା
ଯୋଉଟା କି ମୋ ଲାଇଫ୍ ର ମୁଁ ଚା କେବେ ବି ଭଲ ବନାଏନି ଏଇଦର ସେଇଟା ମିଠା ବନାଇ ଦିଏ। ନ କଲେ ଫିକା ବନେଇଦେ କିଛି ବି ଟେଷ୍ଟ ତ ନଥିବ।
ତାର ଗୋଟେ ମାପ ଥାଏ ନା। ବନେଇ ପିଇବି ଦେଖନ୍ତୁ ଶୂନ୍ଯରେ ମୋର ପରୀସା ମୁଁ ପ୍ରଥମରୁ କହୁଛି।
ହଁ।
ମୁଁ ଚା ଟେ ଆଣିବି ତାଠୁ ବାହାର କରି ଆଣି
ହଁ।
ଚା ଗୋଟେ କପ୍ ନେବି ହେଲା ମାପିକିନି ନ ମାପିକି ଦୁଇଶ ଏମଏଲ ଧରୁ ଅ, ମୁଁ ସେ ଅଶି ଢିସେମିଲ ଆଣୁ ସରି ଶଏ ଶଏ ଶଏ ଅଶୀ ଦୁଇଶହ ମିଲିଲିଟର ଆସେ ଅଁ, ପେକେଟ୍ ଟା ମୁଁ ସେ ବେଶୀ ବଡ ପେକେଟ୍ ଆଣେନି କାହିଁକି ନା ହଉଚୁ ପାଣି ପିଇବାକୁ ଯୁଜ୍ କରିନୁ ତୋ କାଣି ଆସିନି। ତା ପକେଇବି ସେଠି ବେଶୀ ନାହିଁ ଦଶ ପନ୍ଦର ଏମେଲ୍ ଭିତରେ ପାଣି ପକେଇବି। ବେଶୀ ପାଣି ଦେଲେ ପାଣିଚିଆ ଲାଗିବ ପାଣି ପାାଣି ଲାଗିବ। ତାପରେ କଣ କରିବି ତେଜ ପତ୍ର ଥିବ ତେଜ ପତ୍ର ଟିକେ ପକେଇ ଦେବେ।
ହଁ।
ଚା ପତି ଟିକେ ପକେଇଦେମି। ଚା' ପତି ଟିକେ ଅଧିକା ପକାଏ। କାରଣ ମୁଁ ଟିକେ ମାନେ କଡା ଚା' ଚା' ପିଇବା ପସନ୍ଦ କରେ। ମୁଁ ସାଧାରଣତଃ ଯେତେ ପକାଏ, ତା ଟିକେ ଅଧିକା ଚାହା ପତି ଟା ପକାଏ।
ଆଚ୍ଛା ଆଚ୍ଛା,
ତା'ପରେ କଣ କରେ? ଇଲାଇଚୀ ଜାଣିଛନ୍ତି, ଇଲାଇଚୀକୁ ଆସିକି ବସିକି ଏବଂ ଗୁଣ୍ଡ କରି କୁଟିବେ। ଗୁଣ୍ଡ କରି ସାରିଲା ପରେ ଚା' ପକେଇବି। ତା'ପରେ ମୁଁ, ତା'ପରେ ଟିକେ ଅପେକ୍ଷା କରେ। ମାନେ ପିଇବା ପାଇଁ ଛାଡିଦିଏ। କ୍ଷୀରଟାକୁ! ତା ଫୁଟିଲା ପରେ ଟିକେ ରେଷ୍ଟ, ଦୁଇ ଚାରି ମିନ୍ ପାଞ୍ଚ ମିନିଟ୍ ଛାଡିଦିଏ। ମୁଁ ଭଲ୍ ସେ ଫୁଟାଏ ତାପରେ ଯାଇକି ଚିନିଟିକେ ପକେଇବି ମାନେ, ଗୋଟେ ଦେଢ଼ ଚାମଚ। ଗୋଟେ ଚାମଚ ରୁ ଟିକେ ଅଧିକା ପକାଏ। ଦେଢ଼ ଚା ପକାଏନି କମ୍ ମିଠା ଖାଇବାର ଥିବ, କମ୍ ପକାଏ। ଟିକେ ଅଧିକା ଦରକାର ଥିବ, ଟିକେ ଅଧିକା ପକାଏ। ସେମିତି
ଓହୋ! ତ ଆପଣ ପୁରା ଦେଶୀ ଚା ବନାନ୍ତି।
ହଁ, ମୁଁ ଅଦା ଟିକେ ପସନ୍ଦ କରେନି। ଅଦାଟା ହଉଛି କିମିତି କଣ ମୁଁ ଅଦା ପକେଇଲେ ମୋତେ ମତେ ଭଲ ଲାଗେନି ଆଉ। ମତେ ଲାଗେ କ୍ଷୀରଟା ଛିଣ୍ଡି ଗଲା ଭଳିଆ ଲାଗେ ଇଏ କରେନି ମାନେ ତା ଉସଲା ଅଛି। ସେଗୁଡା, ସବୁ କ-କଣ କରିବେ? ଟିକେ ଟିକେ ଟିକେ ବଢିଆ ନାଗି ପ୍ରଥମ ପଢ଼େଇ ଦେଇଛି। ଆପଣ ଚେଷ୍ଟା କରିବେ ମାନେ ଏ ଭଳିଆ କହିଲି ସେ ପଦ୍ଧତିରେ ବଢେଇ ପ୍ରାୟ ତିଆରି କରିବା ପାଇଁ, ଆପଣଙ୍କୁ ଭଲ ଲାଗିପାରେ ମୋର ବିଶ୍ୱାସ।
ନାଇଁ, ଆକ୍ଚୁଆଲି କହିବାକୁ ଗଲେ, ମୁଁ ଚା କେବେ ପିଏନି? ଚା, କଫି ଏ ଦି ଗୁଡା ଯାକ ମୁଁ ପିଏନି। ନା, ନା ମତେ ପସନ୍ଦ ନାହିଁ। ମତେ ନା ସେଥିରେ-ରେ, ମତେ ଭଲ ଲାଗେନି! ତା ସ୍ମେଲ ଭଲ ଲାଗେନି।
ଲୋକ କହନ୍ତି ନା ଲୋକ କହନ୍ତି କି ମଣିଷର ଜୀବନ କହିଲେ ଗୋଟେ ନା ଗୋଟେ ଖରାପ ଅଭ୍ୟାସ ଥିବା ଦରକାର। ଯେମିତି କେତ ଜଣ କଣ କରନ୍ତି ମାନେ ମଦ୍ୟପାନ କରନ୍ତି କେତେ ଜଣ, ଆଉ ମାନେ ତବାକୁ ଖାଆନ୍ତି କେତେଜଣ, କୋ ଏଇନିଆ ହୋଇବା ସିଗାରେଟ ଫିଗାରେଟ୍ ପିଅନ୍ତି। ଏତ ବଦ ଅଭ୍ୟାସ ଆପଣ ଜାଣିଲେ। ସେଭଳିଆ ମୋର ବଦଅଭ୍ୟାସ ମୋ ଚା ହିଁ ବଦଅଭ୍ୟାସ। ମୋର ମୋର ଚା ଆଉ ନିଶା ଦ୍ରବ୍ୟ। ଚା ପିଇଲେ ମତେ ଶାନ୍ତି,
ଚା ଟା ବି ଏମିତିରେ କହିଆକୁ ଗଲେ ଆମର ଯଉ-ଉ ଦେଶୀ ଚା ରହୁଛି, ସେଇଟା ତ ଗୋଟେ ଟାଇପ୍ ର ଭଲ ହିଁ ଆମ ଶରୀର ପାଇଁ। ଯ ଅଧିକ ସେଥିରେ ଯୋଉ କହୁଛନ୍ତି ନା, ଅଧିକ ଫୁଟେଇବା ବି ଅଧ ତିକ ସେଇଟା ଆଦତ ନହେବା ଦରକାର!
ହଁ, ନାଇଁ ନାଇଁ ଅଧିକ ଖରାପ କଣ ହ ସ-ସବୁ ଜିନିଷର ପ୍ରତ୍ୟେକ ଜିନିଷ ଅଧି ଅତ୍ୟଧିକ ଯାହା ବିଦେଖନ୍ତୁ ଆପଣ! ତମୁବି ଥିଲି, ଅତ୍ୟଧିକ ଅତ୍ୟଧିକ ଆଗରୁ ପିଉଥିଲି ଏବଂ କଣ କହୁଥିଲି ମୁଁ ଚା ଫିରବି ଚାରିପାଞ୍ଚଥର ପିଉଦଉଥିଲି । ଘରେ ଥିଲା ଟାଇମ୍
ହଁ,
ତା'ପରେ ଏବେ ଆଉ ମାନେ ଧୀରେ ଧୀରେ ଦେଖିଲି, ଧୀରେ ଧୀରେ ମାନେ ପେଟ୍ର ଜଳନ୍ତ ସମସ୍ୟା ହେଇ, କେତେବେଳେ ଏସିଡ଼ିଟି ଏଗୁଡା ବଢି ବଢି ଆସିଲା! ଦେଖିଲି, ମାନେ ମାନେ ଲକ୍ଷ୍ୟ କଲି କି ଚା ସକାଳୁ ଖାଲି ପେଟ ରେ ପି ଦେଇଚି ପେଟ ଜୋର୍ ତ ହେଇଚି। ଜଳୁଛି ପେଟ ଜଳୁ ଯାହା କଲେ ଆଉ ଚା ପିବ ମାନେ ଏସି ଡିଟି ହେଇଚି। ଦେଖିଲେ ବି ମାନେ କେତେ ଧ୍ୟାନ ଦେଲି ଚା ବନ୍ଦ କରିଦେଲେ ସେଟା କମି ଯାଉଛି ତାପରେ ଧୀରେ ଧୀରେ ଜାଣିଲି ଯେ ନାଇଁ ଚା ହଁ ଭାଈ ତା ପାଇଁ ୟାର କୁ ପ୍ରଭାବ ପକଉଛି। ଦିନେ ସକାଳେ ଇଆଡେ ଉଠିଲେ ଖାଲି ପେଟରେ ଚା ପିଇବା ବନ୍ଦ କରିଦେଲେ ନହେଲେ ଆଗରୁ କଣ ହଉଥିଲା। ସକାଳୁ ମୁଁ ଉଠିଲି ଉଠିବେ ମାନେ ଖଟରୁ ଉଠିବା ପୂର୍ବରୁ। ମୋତେ ମୋ ବୋଉ ଅଭ୍ୟାସ ଥିଲା ଏମିତି ମା ଜାଣିକିରି ଚା ଦଉଥିଲା ମୁଁ ଶୋଇଥିବି ଉଠିବା ପୂର୍ବ ରୁ ଚା ଦଉଥିଲା ପ ଥିଲି ମୁଁ ଉଠିବି ପ ମୁଁ ଉଠିଲେ ଚା ପିଇବି ଆଗେ ଇଏ କରିବି ଏବେ ସେ ଅଭ୍ୟାସ ଉଁ ବନ୍ଦ ବନ୍ଦ କରିଦେଇଚି।
ଘରେ ବି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି କଣ ପୁଅ ଆଗରୁ ସକାଳୁ ଉଠିଲେ ଚା ପିଉଥିଲୁ ଏବେ ପିଉନୁ। ମା କୁ କହିଲି ମା ତ ମତେ ଆଉ ଚାହା ପସନ୍ଦ ନାହିଁ। ନା ମୋତେ ବହୁତୁ ଜଳ ପେଟ ଜଳନ୍ତ କରୁଚି ଜ। ଜଳୁଛି ସେଥିପାଇଁ ମୁଁ ସକାଳେ ଖାଲି ପେଟରେ କିଛି ପିଇବିନି ଯଦି ଖାଇଦେବି ପିଇବି ଜଳଖିଆ କଲା ପରେ। କି ବେଳା ରେ ମୁଣ୍ଡ ବିନ୍ଧୁଚି।
ନାଇଁ ଆ-ଆପଣ ନା ଜଳଖିଆ କଲା ପରେ ବି ନ ପିଅନ୍ତୁ ବାକି ଯୋଉ ସକାଳେ ଯୋଉ ପିଉଛନ୍ତି ନା ତା ପୂର୍ବରୁ ପାଣି ଟିକେ ପିଇ ଦିଅନ୍ତୁ ପାଣି ପିଇଲେ ସେଇଟା ଏମିତି ରହିଲେ ବି ହେଇଯାଇଥାଏ ଭଲ।
ନାଇଁ ନାଇଁ ପାଣି ମୁଁ ବହୁତ ପିଏ ସକାଳୁ ଉଠିଲେ ମତେ ଅଧା ବୋତଲ ନ ହେଲେ ବି ପାଂଶହ ସାତଶହ ପାଣି ଦରକାର ପଡେ ୟେସ। ନା ପାଣି ଟିକେ ଅଧିକା ପିଏ ସକାଳୁ ଉଠିଲା ମାତ୍ରେ ଦିନକୁ ତ ମତେ ଶୋଷ ବହୁତ୍ ଏଟା ପାଣି ସବୁଦିନ ପନ ପ୍ରଚୁର ମାତ୍ରା ରେ ପିଏ କିନ୍ତୁ ପାଣି ଆପଣ ଯେ ମାନେ ଦେହ ତ ଦେହ ଓ ଆପଣ ଜାଣିପାରିବେନି ମୁଁ ଚା ପି ଦେବି। କିଛି ନା ତୈଳ ଜାତୀୟ ଖାଦ୍ୟ ଦୁ ଜଳଖିଆ କରିଦେଇଥିମ୍। ପକୁଡି ଫକୁଡି ବ୍ରେଡ ଏ ତାପରେ ମୋର କଣ ଖାଲି ପେଟ ଘାଣ୍ଟିବ ପେଟ କ ନଳିବ। ଆଉ ଆଉ ସମସ୍ୟା ମାନେ କହିପାରିବନି। ଶୁଣି ପାରୁଛନ୍ତି। ହାଲୋ ହାଲୋ।